ଆଜ୍ଞା ଆଜ୍ଞା।
ହଉ ମୁଁ କହିଲି କେତେ ଦିନ ହେଲା ତ ଦିଦିଙ୍କ ପାଖକୁ ଫୋନ ଲଗେଇ ନଥିଲି ମୁଁ କହିଲି ଟିକେ ଦେଖିଆ ଲଗେଇଦିଏ କଣ କରୁଛନ୍ତି। ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆପଣଙ୍କ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି। ଆଉ ଦିଦି ସନ୍ଧ୍ୟାବେଳେ କଣ ଖାଇଥିଲେ?
ଖାଇନି କିଛି ଏବେ ଖାଇବା ଆଉ।
ଆପଣଙ୍କ ଆଡେ ବର୍ଷା କେମିତି କଣ ହୋଉଛି?
ବର୍ଷା ତ ସକାଳୁ ଲାଗି ରହିଥିଲା ଆଉ ଏବେ ଟିକେ ଛାଡିଛି ସନ୍ଧ୍ୟା ହବ। ହଁ ପାଞ୍ଚଟା ଛଅଟାରେ ଛାଡିଲା। ଏଇନା ଆଉ କାହିଁ ବର୍ଷା ଫର୍ଷା ହେଇନି। ଦିନ ଯାକ ବର୍ଷା ଝାଡୁଛି ବର୍ଷା ଛା
ପାଇଁ ତ ବର୍ଷା ହୋଉଛି। ଆମ ଆଡେ ବି ସେମିତି ପୁରା ଆଜି ସକାଳୁ ବର୍ଷା ଲାଗି ରହିଥିଲା ଏଇ ତ ଆପଣ ବି ଯେମିତି କରିଥିଲେ ଏଇ ପାଞ୍ଚଟା ସାଢେ ପାଞ୍ଚଟା ସେତବେଳକୁ ଆମ ଆଡେ ବି ଟିକେ ଛାଡିଛି ତଥାପି ଅନ୍ଧାର କରିକି ରଖିଛି କେତେବେଳେ ବି ହେଇପାରେ ବର୍ଷା। ଆଉ ଆପଣଙ୍କ ଆଡେ ଦିଦି ଚାଷ କାମ ଆରମ୍ଭ ହେଇଗଲାଣି ସବୁ?
ହଁ ଚାଷ କାମ ଆରମ୍ଭ ହେଇଯାଇଥିବ ମୁଁ ତ ଆଉ ଆମର ତ ତ ହେଇନି ଆଉ।
ଆମ ଆଡେ କିନ୍ତୁ ସବୁ ଏଇତ ଦେଖୁଥିବେ ଏଥର ତ ବର୍ଷା ବହୁତ କମ ହୋଉଛି। କିନ୍ତୁ ବହୁତ ଲେଟ ରେ ତଳି ପଡ଼ିଲା କିନ୍ତୁ ନହେଲେ ଆମର ଆଗେ କଣ ନା ଯେତେବେଳେ ର ଯୋଉ ଅମଳୁ ଦେଖିନାହାନ୍ତି ରଜରେ ଝରି ବି ହୁଏ। ରଜ ବେଳକୁ ଆମର ତଳି ପଡିଯାଏ ଏଇ ଗୁଣ୍ଡିଚା ବେଳକୁ ଆମର ରୁଆପୋତା ହୁଏ। କିନ୍ତୁ ଏବେ କଣ ରଖ ରଜ ସରିକି ଗୁଣ୍ଡିଚା ହେଲାଣି ତ ଗୁଣ୍ଡିଚା ଆସି ପାଖେଇ ଆସିଲାଣି କିନ୍ତୁ ଆମର ବି ତଳି ପଡି ନଥିଲା। ସିନା ଏବେ ଏଇ ବର୍ଷ ତା ହେଲା କାଲି ଆମର ତଳି ପଡିଲା। ଆମର କେମିତି ତଳି ପଡେ ଆମର ଇଟା ତଳେ ଆମ ଗାଁରେ ଇଟା ବି ଶୁଖିଲାରେ ଗୁରେ ପକନ୍ତି ଆଉ ଆମର କିନ୍ତୁ ଆମର ଗଜା ତଳି ପକୋଉ। ତଳିଟା କେମିତି ପ୍ରସ୍ତୁତ କରନ୍ତି ଏ ଯୋଉ ଧାନ ଟା ଗୋଟେ ରାତି ପୁରା ଭି ଭିଜେଇକି ରଖନ୍ତି। କିଛି ହେଲେ ଅଖାରେପୁରେଇଦେଲେ ଭଲ ଅଖାରେ ଦେଇ ଦେଇକି ତାକୁ ରଖିଦେବେ। ତାପରେ ଦି ଦି ତିନି ଦି ପର୍ଯ୍ୟନ୍ତ ରଖିବେ ଅଖରେ ସକାଳୁ। ଚାରିଟା ବେଳେ ଟିକେ ଅଳ୍ପ ଅଳ୍ପ ପାଣି ଦେବେ ଯେମିତି ଧାନ ଟା ଓଦା ହବ ସେଇ ହିସାବରେ ପାଣି ଦେବେ। ତାପରେ ସେ ଧାନ ଟା ଆପେ ଅଢେଇ ଦିନ ବେଳକୁ ପୁରା ଗଜା ବିଜେଳି ଗଜା ହେଇକି ବାହାରେ ଧାନ। ବର୍ଷା ହେଲା ତାପରେ ଟିକେ ବର୍ଷା ହେଲା ମାନେ ପାଣି ହେଇଯାଏ। ତାପରେ ହେଟୁ କାଦୁଅ କରିଦିଅନ୍ତି କାଦୁଅ କରିସାରିଲା ପରେ। ହେଠୁ ସେଇ ଯୋଉ ଗଜା ତଳିକି ଅଖାରୁ ଢାଳି ଦିଅନ୍ତି ଗୋଟେ ପାଲରରେ ଅଖାରୁ ଢାଳି ଦେଇକି। ତାପରେ ହେଠୁ ଯିଏ ମାଣ୍ଡିଆ ହଉ କି ନହେଲେ ବୋଝ ହଉ ଯିଏ ଯଉଥିରେ। ତାପରେ ସାର କାଦୁଅ କରି ସାରିଲା ପରେ କାଦୁଅ ସାର ପଡେ କାଦୁଅ ସାର ପଡି ସାରିଲା ପରେ ଏଉ ସେଇ ଯୋଉ ବିହନ ରଖିଥିଲେ ସେ ଗଜା ତଳିକି ସେଇଆ ପକାଯାଏ ପକାଗଲା ପରେ ଏଇଠୁ ମିନିମମ୍ ପନ୍ଦର ଦିନ ନହେଲେ କୋଡିଏ ଦିନ ଭିତରେ ସେ ତଳି ଟା ଆମର ପ୍ରସ୍ତୁତ ହେଇଯାଏ ରଇ ବା ପାଇଁ। ତାପରେ ସେମିତି ଯୋଉ ଓର ପକେଇ ଦିଅନ୍ତି ଦିଦି ଓର ପକେଇ ଦିଅନ୍ତି। ମାନେ ଏବେ ତ ଦେଖୁଥିବେ ଆଉ ହଳ ଏତେ ବି ଆଉ କାହାର ନାହିଁ କାର ଣ ଗାଈଗୋରୁ ଆଉ ବହୁତଲୋକ ଲୋକ ରଖୁନାହାନ୍ତି କି ଟ୍ରାକ୍ଟରରେ ସବୁ ହଉଛି ଟ୍ରାକ୍ଟର ଚାଷ ପରେ। ପିଡିଓର କତୁରା କାଦୁଅ କରିଦେଲା। ତାପରେ ହେଠୁ ତାପରେ ରୁଆପୋଟା ହୁଏ ରୁଆପୋଟାରେ ଆମର କେମିତି ଲୋକ ରୁଅନ୍ତି। ଆଉ ଏବେ ଧାଡି ପ୍ରଣାଳୀରେ ଯୋଉ ମେସିନ୍ ବାହାରିଲଣି କରିୁଛନ୍ତି କିନ୍ତୁ ଧାଡି ପ୍ରଣାଳୀ ରେ ଆମ ଗାଁରେ କେହି କରନ୍ତିନି ସେଇ ଲୋକ ସବୁ ରୁଆଳି ଦିନ ମଜୁରିଆ ସେମାନେ ରୁଅନ୍ତି। ରୋଇଦେଲା ପରେ। ତାପରେ ମାସେ କି ଦେଢ ମାସ ଭିତରେ ଯୋଉ ଗୋଟେ କି ସାର ପଡେ ମୁଁ ସେଟା ଜାନି ସାର ପକେଇ ଦେଲା ପରେ ଗୋଟେ ଘାସ ବାଛନ୍ତି। ଯିଏ ବାଛିକି ସାର ପକାନ୍ତି ନହେଲେ ଆଗେ ବି ବା ଦିଏ ସାର ପକେଇ ଦିଅନ୍ତି ତାପରେ ବାଛ ହେଲେ ଏମିତି ଯିଏ କରିପାରିବେ ବାଛି ସାରିଲା ପରେ କିଛି ଦିନ ପରେ ଦେଖିବେ। ଧାନ ଟିକେ ଟିକେ ବଢି ଆସିବ। ତାପରେ ବଢିଆସିଲା ପରେ ତାପରେ ଥୋର ବାହାରେ ଥୋର କୁହନ୍ତି ସେଇଟା ଥୋର ତାରଠୁ ପକାନ୍ତି ତାପରେ ଥୋର ଥୋର ବାହାରେ ଧାନ ଧୀରେ ଧୀରେ ତାପରେ ଆଉ କିଛି ତ ସାର ପକାନ୍ତିନି ତାପରେ ଧାନ ପାଚେ। ଧାନ ପାଚିଲା ପରେ। ଧାନ ହେଠୁ ପା ପଚି ଯାଏ ସେ ପା
ଆପଣ ନେଟୱାର୍କ ପ୍ରୋବ୍ଲେମ ହଉଚି ବୋଧେ। ହାଲୋ। ହାଲୋ।
ହଁ ତାପରେ ଧାନ କାଟିଦବ। ଟାକ୍ଟରରେ ଡାଲାରେ ଏକାଥରେ ଚୁନା ଦାନ ଆମର ଅମଳ କରି କିଏ ଆମ ଟା ଟାକ୍ଟର ସବୁ ଆଣିକି ଆମ ଖଳାରେ ଖଳାରେ ସବୁ ଗଦେଇ ଦିଅନ୍ତି ଆଉ ତାପରେ ଅଖା କରିକି ଯିଏ ଶୁଖେଇକି ରଖୁ କାରଣ ମଣ୍ଡିରେ ଦବାକୁ ପଡେ ତାକୁ ଆଉ ଥରେ ଉଡେଇବାକୁ ପଡେ ଶୁଖେଇବାକୁ ପଡେ ମଣ୍ଡିରେ ତ ଜାଣି ଏବେ ଯୋଉ ହଇରାଣ। ତାକୁ ଶୁଖେଇକି ରଖିକି ବସ୍ତା ବାନ୍ଧିକି ରଖୁ। ଆଉ ଆପଣ ଆଡେ କେମିତି କଣ ଧାନ ଚାଷ ହୁଏ ଟିକେ କୁହନ୍ତୁ?
ଆମ ଆରେ ମୁଁ ତ ଏତେ ଜାଣିନି ଚାଷବାସ ବିଷୟରେ। ଆମର ତ ହୁଏନି। ମୁଁ ବି ଆମେ ଯୋଉଠି ରହିଛୁ ବି ଦେଖିନୁ। ସେମିତି କିଛି ଚାଷ ଜାଗା ନାହିଁ। ଏଇ ପାଖରେ ବି ଚାଷ ଜାଗା କିଛି ନାହିଁ କେମତି ଜାଣିବୁ? ଆପଣଙ୍କର ବୋଧେ ନିଜର ଚାଷ କର କରାଯାଏ ନା? ହାଲୋ। ହାଲୋ। ନେଟିୱାର୍କ ପୋବ୍ଲେମ୍ ହଉଚି ବୋଧେ ଶୁଭୁନି।
କଣ ଏଇ ଚାଷରେ ବହୁତୁ ହଇରାଣ ହଉଚନ୍ତି ଲୋକ ଅମଳ ମାନେ ବିହନ ବି ପାଉନାହାନ୍ତି ବିହନ ଆଣିକି ମାନେ ଯୋଉ ରୋଇବା ପାଇଁ ବିହନ ପାଉନାହାନ୍ତି। ତାପରେ ଧାନ ହେଲା ପରେ ଚିନ୍ତା ବିକିବେ କେମିତି? ମଣ୍ଡିରେ ବି
ଶୁଭୁନି କିଛି।
ହାଲୋ। ହାଲୋ। ହାଲୋ ଦିଦି ଆପଣଙ୍କର ନେଟୱାର୍କ ନାହିଁ କି? ହାଲୋ।
ଶୁଭିଲେ ଯୋଉ ନେଟୱାର୍କ ପୋବ୍ଲେମେ ହୋଉଚି ବୋଧେ ଆପଣଙ୍କର। କିଛି କଥା ମାନେ ଭଏସ୍ ଟା କଟୁଚି। ହାଲୋ।
ହାଲୋ।
ମୁଁ ଶୁବାବା ଶୁବା ଯାଉନି କିଛି ଆପଣଙ୍କ କଥା ଟା।
ଆଉ କୁହନ୍ତୁ କଣ? ମାନେ ଆପଣ କଣ ମାନେ ଏମତି କିଛି କଥା ଗଛ ପତ୍ର ଲଗାନ୍ତି ଛାତ ଫାତ କି କୋଉଠି କିଛି ଗଛ ପତ୍ର ଫୁଲ୍
ହଁ ଫୁଲ ଗଛ ଆମର ଏଠି ଲଗା ହଉଥିଲା ଯେ ପୁଣି ଆମର ବି ଏମିତି ବାରିରେ ଲଗା ହୁଏ ବାଇଗଣ କଖାରୁ କଲରା ଏ ସବୁ ଲଗା ହୁଏ ଯେ ଏବେ ଲଗ
ଫୁଲଗଛ ଗୁଡା ଟିକିଏ
ହୁଁ ଫୁଲ ଗଛ ଅଛି ସବୁ ପ୍ରକାର ଫୁଲ ଗଛ ଲଗା ହେଇଚି।
ଏଠି ଭଲ ସବୁ କଣ ବାରି ମାନଙ୍କରେ ମାନେ ଆପଣ ତ ସହର ବଜାରରେ ରହିଲେ ନିହେଁକି। କରିପାରିବେନି କିନ୍ତୁ ଆମର ଏଠି କଣ ଗାଁ ରେ ଅଛୁ ମାନେ ଭଲ ବାରିରେ ସବୁ ବର୍ଷା ଦିନିଆ ସବୁ କଣ କାକୁଡି ଲଗାଯାଏ ଲଙ୍କା ଗଛ ବାଇଗଣ ଗଛ ଗଛ ଝୁଡ଼ଙ୍ଗ ଭେଣ୍ଡି। ବାରିରେ ର ଗାଁରେ ରହିଲେ ସବୁ କିଛି ମିଳିଯିବ କିନ୍ତୁ ସହର ବଜାର ରହିଲେ ଆପ୍ ଆପଣ ସବୁ କିଣିବାକୁ ପଡିବ ଗାଁ ରେ କିନ୍ତୁ ଆପଣ ଘର ପାଖରେ ଅଛି ଯାହା ଇଛା ସବୁ ଆଣିପାରିବେ ଏବେ ତ ବର୍ଷା ଦିନ ହେଲା। ସଜନା ଶାଗ ଜଣିଥିବେ କେତେ ଭିଟାମିନି ସେଇଟା ତ ପୁରା। ପରି ପୂ ଭରି ପୂର୍ଣ୍ଣ ମିଳେ ଏ ଗାଁ ରେ। ଏମତି ଆଉ ବର୍ଷା ଦିନେ ବି ଗେଣ୍ଡୁ ଫୁଲ। ତଳି ପଡେ ଗେଣ୍ଡୁ ଫୁଲ ହୁଏ ଆ ସବୁ ଏ କିନ୍ତୁ ବର୍ଷା ଦିନେ ଏଇଆ କିନ୍ତୁ ଯାହାର ଟିକେ ବିଲ ଆମର ତ ତ ବିଲ ପାଖ ବାରି ତ ସେଥିପାଇଁ ପାଣି ଝର ଉଁ କିଛି କରନ୍ତିନି।
କଣ କହିଲେ?
ମୁଁ କହିଲି ଆପଣ କିଛି ମାନେ ଏମତି ଫୁଲ ଗଛ ହଉ କି କଣ କିଛି
ହଁ ଲାଗିଚି ଆମର ଆମର ଏଇଟି ଜଙ୍ଗଲ ଏରିଆ ଟେ ନା। ଏଠି ହଉଚି ଉଁ ହୁଁ। ଅ ଲଗେଇଚୁ ଅଁ ଫୁଲ ଗଛ ସବୁ ପ୍ରକାର ଲଗେଇଚୁ। ପୂଜା ଫୂଜା କରିଆ ପାଇଁ ହୁଁ। ଆଉ କିଛି ଲାଗିନି।
ନାଡ ଛତୁ ମିଳେ। ଏଣୁ ବହୁତ ପ୍ରକାର ବର୍ଷା ଦିନିଆ ତ ବହୁତ ଜିନିଷ ମିଳେ ଆଉ ବିଲରୁ ଜାଣିଥିବେ ମା ଛ ବି ମିଳେ ଦେଶୀ ମାଛ ବି ବହୁତ ଭଲ ମିଳେ। ଏମିତି ପ୍ରକାର ସବୁ ବର୍ଷା ଦିନ ତ ବି ବହୁତ ସୁବିଧା କିନ୍ତୁ ବର୍ଷା।
ହୁଁ ବର୍ଷା ଯୋଗୁ ବି କୁଆଡେ ଯାଇକି କିଛି ଆଣି ହବନି।
ପାଇଁ ବହୁତ ଯିବିନି ବାହାରୁ ଯା
ଆଜ୍ଞା।
ହ୍ୟାଲୋ ହଁ ଦିଦି କିଛି କୁହନ୍ତୁ ହଁ ଦିଦି କୁହନ୍ତୁ। ଆଉ ଆପଣଙ୍କୁ କଣ ଦିଦି ରୋଷେଇ କରିଆକୁ ଭଲ ଲାଗେ?
ରୋଷେଇ? ମତେ ସବୁ ରୋଷେଇ ଖାଇଆ ଭଲ ଲାଗେ ସବୁ। ମୁଁ ସବୁ ମାନେ ଏମତି କି ଉଁ ଯାହା ଆସିବ ସେଇୟା କରିନି।
ହଁ ଦିଦି ମୁଁ କହିଲି ଆପଣଙ୍କୁ ଭଲ ଆସେ।
କଣ କହିଲେ?
ମୁଁ କହିଲି ଆପଣଙ୍କୁ କଣ ସବୁ ଭଲ ରୋଷେଇ କରି ଆସେ?
ହଁ ଆସେ ମୋର ଏମିତି ସବୁ ଫାଷ୍ଟଫୁଡ଼୍ ଜିନିଷ ଯେମତି ଘ ବନେଇ ଦିଏ। ଭାତ, ଡାଲି, ଭଜା ଏରା ସବୁ କରେ। ଘରେ।
ଫାଷ୍ଟଫୁଡ ରେ କଣ ଆପଣଙ୍କୁ ବେଶୀ ଭଲ କୋଉଟା ରାନ୍ଧି ପାରନ୍ତି?
ହୁଁ ଉଁ କରିବେ ଉମ୍ ମୋମୋ କରିଦିଏ ଆଉ ଚାଓମିିନ ବି କରିଦିଏ।
ହୁଁ ହୁଁ ହୁଁ ମୋମ ଟା କେମିତି କରନ୍ତେ ଦିଦି ଟିକେ କୁହନ୍ତୁ। ଶିକିଥିବେ ଆପଣ ଗୋଟେ କହିଲେ ଗୋଟେ ନୂଆ ଡିସ୍।
ହୁଁ ମୋମୋ ହଉଚି ଫାଷ୍ଟ ମଇଦାକୁ ମାନେ ଭଲ କି ଦଳି ଦେବେ ଯେମିଶତି ପୁରା ନରମ ହବ ତାକୁ ଦଳି ଦେବେ ହେଲା ଜ ନ୍ତିକି ହୁଁ। ତାପରେ ହଉଚି ହୁଁ କଣ ବନ୍ଧାକୋବି ଆଉ ପିଆଜ ବନ୍ଧାକୋବି ପିଆଜ ଆଉ ଗାଜର ଆଉ କ୍ୟାପସିକମ ପକେଇଲେ ପକେଇବେ ନହେଲେ ନାଇଁ। ଆଉ ହଉଚି ଅଁ ଉମ୍ ପନିର, ତାକୁ ଟିକ ଟିକ କରି କାଟିଦେଇକି ପୁରା ଛୋଟ ଛୋଟ ତାକୁ କାଟି ଦେଇ, ତାକୁ ଫାଷ୍ଟ ଟିକେ ଖାଲି ନର୍ମାଲ ହେଲେ ଟିକେ ମସଲା ଦେଇକିନା, ଲୁଣ ଟିକେ, ଆଉ ଟିକେ ଟିକେ ଜିରା ଗୁଣ୍ଡ ଦେଇକି, ଏମିତିି ଟିକେ ନର୍ମାଲ ଭାଜିଦେବେ ଭାଜି ସାରିଲା ପରେ, ସେ ସିଜି ମାନେ, ସିଝି ଗଲା ପରେ, ତାପରେ ହଁ, ତାକୁ ଯୋଉ ମଇଦା ଯୋଉ ଚକଟି ଥିବେ ସେ ମଇଦାକୁ ମାନେ ଛୋଟ ଛୋଟ ଗୁଳା କରିକି ହଉଚି ବେଲି ଦେଇକି, ତା ଭିତରେ ପୁରେଇକି ମୋମୋ ଟାକୁ ଟିକେ ଇଏ କରିଦେବେ, ତାପରେ ତ ହଉଚି ଇ, ଛାଞ୍ଚରେ ବସେଇ ଦେଇକି ସିଝେଇଦବେ ଆଉ ସଇଲା।
ହଉ ଦିଦି, ଏବେ ମୁଁ ଟିକେ ବ୍ୟସ୍ତ ଅଛି, ଟିକେ ସମୟ ପରେ ଫୋନ କରୁଚି ଆଉ।
ହଁ ମୁଁ କରିବି ଫୋନ।